ହ୍ୟାଲୋ ହଁ ଗୁଡ଼ ଇଭିନିଂ ମ୍ୟାଡ଼ାମ୍।
ଆଜ୍ଞା।
ଗୁଡ଼୍ ଇଭିନିଂ।
ଆପଣ ବି ମୋ ତରଫରୁ କଣ ଆଉ କରିବି ଖାଇବା ପାଇଁ ଚାଲିଛି, ଆଉ ପୋଗ୍ରାମ ବାପା ପଚାରୁଛନ୍ତି ଚିକେନ ନେବା ନା କଣ ଏନା ଛଣାଛୁଣି କରି ଖାଇସାରିବା ପରେ କରିବା। ଦେଖିଆ କଣ କହୁଛି ଯାହା ହେବ କଥା ହେଇକି ଆସେ ଆଉ। ଆଉ କଣ ସେପଟେ ବର୍ଷା ଫେର କଣ ଛାଡିଗଲାଣି ନା?
ବର୍ଷା ତ। ତିନି ଚାରି ଦିନ କଣ୍ଟିନ୍ୟୁ ତ ହେଉଛି ଆ ହଁ ଲଞ୍ଚରେ।
ତ ଆଳୁ ବାଇଗଣ ଛୁଇଁ ଆଉ ଚିଙ୍ଗୁଡ଼ି ପକେଇ ତରକାରୀ କରିଥିଲି। ତା ସହିତ ଆଳୁ ଆଉ କଲରା ଭଜା ହେଇଥିଲା। ଆଉ ଭେଣ୍ଡି ଭଜା ହେଇଥିଲା। ଥିଲା ଏ ବର୍ଷା ପାଗରେ ବେଶୀ କରନି ସେ ତିନିଟରେ ଖାଇଦେଇଛୁ।
ଆଛା ଆଚ୍ଛା ଏବେ ରାତି ଚିକେନ କରେବେ?
ହଁ ରୁଟି ଚିକେନ କରିବାର ଅଛି। ତା ସହିତ ଏଇନା ଜଷ୍ଟ ପାନ ଫାଷ୍ଟଠାରୁ ରୁ ଚିକେନ କରି ଲେ ଲେଟ ହବ। ନିହାତି ସନ୍ଧ୍ୟା ଟାଇମ ରେ ବି ପକୁଡି ଦିଟା କରିବା ଆଉ ଛୁଆ ଙ୍କର ପାଇଁ ଇ ପି ଏଇନା କରିକି ଦେଇକି ଆସିଚି ଏ ଖାଇଛନ୍ତି ପୁଅ ଝିଅ।
ହ
ଆମର ସନ୍ଧ୍ୟା ଦେବା ପୂର୍ବରୁ ଟି କେ କଥା ହେଇକି ଟିକେ ଆସେ କହିକି ପଳେଇ ଆସୁଛି ଛାତକୁ। ଆଉ ବସିକି କଥା ହେଲେ ବି ରୁମ ଭିତରେ ପୁରା ନେଟାର୍କ ପ୍ରୋବ୍ଲେମ୍ କିଛି ଶୁବୁନି ଆପେ ଆପେ ଆପେ କଟି ଯାଉଛି। ଏଇ ବାହାରକୁ ଆସିଲେ ଟିକେ ଆସୁଛି ଆଉ ତାପରେ ଏଇ କଥା ହେଇ ହେଇକା ମତେ ଆଜି ଯିଏ ଦେଖୁଥିବ କହିବ ଇଏ କେତେ କଥା
ହଁ
ହୁଁ। ଆ ବର୍ଷା ପାଗ ଓ ଘରେ ନେଟୱର୍କ ରହୁନି ନା ବା ବସିବାକୁ ପଡୁଛି ସେଥିପାଇଁ ଆଉ।
ଆଉ ରଜରେ କୁଆଡେ ଯାଇଥିଲେ ବୁଲାବୁଲି।
ରଜ ପାଇଁ ରଜ ପାଇଁ ଆମ ଗାଁ ରେ ଆମ ଗାଁରେ ମାନେ ପୁରା ପାଖରେ ସ୍କୁଲ ପଡିଆ ଟା ଆମର ଅଛି ନା ଆଉ ସେଥିପାଁଇ ତିରିଶ ଟା ପାଖାପାଖି ଆମ ପଟା ଦୋଳି ପଡ଼ିଥିଲା। ଆଉ ହେଇଥିଲା ନା ଆଠ ନଅ ବର୍ଷ ଖଣ୍ଡେ ଆମ ଗାଁରେ କାମ ହେଲାଣି ରଜ ଦୋଳି ପାଇଁ ଆଉ ଷ୍ଟେଜ ପ୍ରୋଗ୍ରାମ୍ ଥିଲା ଯେ ଫାଷ୍ଟ ଟିକେ ବର୍ଷା ହେଲା ଆଉ ସେଥିପାଇଁ ସତ୍ୟଜିତ କୁ ଯୋଉ ସିଙ୍ଗର ସେ ତାଙ୍କ ଡ ଡକା ହୋଇଥିଲା ସେ ଆସି ପାରିଲେଣି। ତାର ଦିନ ଆସିକି ନଅଟା ବେଳକୁ ତଥାପି ଆସିକି ମେଲୋଡି ଆରମ୍ଭ କଲେ ମେଲୋଡି ପରେ ଛୁଆଙ୍କର ରଙ୍ଗୋଲି କୋଚିଂ ସବୁ ବିଭିନ୍ନ ପ୍ରକାର ଟ୍ୟାକ୍ସ ଯୋଉ ଅଛି ଖେଳ ପାଇଁ ସେ ଟାକ୍ସ ଖେଳ ହେଲା। ମୋ ଝିଅ ବି ସେ ସେଥିରେ ଖେଳିଥିଲା ଭାଗ ନେଇଥିଲା ନାଚରେ ପୁଚିରେ। ଆଉ ହଉଛି ଖେଳୁଥିଲା ହଉଛି ରଙ୍ଗୋଲିରେ ସବୁଥିରେ ହାରି ଯାଇଛି। କିନ୍ତୁ ଆମର ନାଚରେ କମ୍ପିଟେସନ ନଥିଲା ପୁରୀରେ ଫାଷ୍ଟ ହେଇଥିଲା। ଆଉ ଆଣିଛି ଗିଫ୍ଟ ବି ସେ ଗୋଟେ ନେଇ ଆସିଥିଲା। ଆଉ ଆଉ ସବୁ ଝିଅ ମାନେ ଆସି ସେ ଆମ ଗାଁ ଏମିତି ମାନେ ଶାଶୁଘରୁ ଯୋଉମାନେ ଯାଇଥାନ୍ତି ଆମେ ତ ବାପ ଘରକୁ ଯାଇପାରୁନା ଗାଁରେ ଯେହେତୁ ହେଉଛି ଆମେ କିନ୍ତୁ ଏଇଠି ପ୍ରେଜେଣ୍ଟ ରହୁ କିନ୍ତୁ ଅନ୍ୟମାନେ ଆସନ୍ତି ଆମକୁ କିନ୍ତୁ ଦୁଃଖ ଲାଗେ ଆମେ ରହିବି କିନ୍ତୁ ଅନ୍ୟ ଝିଅମାନେ ଆସିକି ଘରେ ବୁଲିକି ଯାଉଛନ୍ତି। ଆମେ ଟିକେ ଯାଆନ୍ତୁ ନି।
ହଁ ହଁ
ଆଉ ଏଇଆ ମନରେ ଭାବୁ ଯେହେତୁ ଆମେ ଯାଇପାରୁନା ଏଇଠି ବସିକିନା ଦେଖୁ। ଦେଖୁ ଆଉ କଣ କରିବା। କିନ୍ତୁ ଯାଏନି ରଜ ଦେଖି।
ସଂସାର କଥା ଥା ଆଉ କଣ କରିବ।
କାମ କରୁ କରୁ ଟାଇମ୍ ହେଇଯାଏ କଣ ଯିବି ବୋଲି କହିକି ଗରମ ବି ହୁଏ ସେତେବେଳକୁ ଦେଖୁନ। ସେଥିପାଇଁ ଏତେ ବି ହୁଏନି ତଥାପି ଏ ବର୍ଷ ତଥାପି ଟିକେ ଯାଇଥିଲି। ମୁଁ ଖାଏନା ମୁଁ ପାନ ଚକୋଲେଟ କିଛି କୌଣସି ଚ କଲେଟ୍ ହେଲେ ଖାଇଦେବି ପଛେ ତାକୁ ମାନେ ପାନ ପତ୍ର ଖାଇଲେ ମତେ କଣ କେମିତି ଗୋଟେ ଲାଗେ କିଛି ଖାଏନି ସେଥି ପାଇଁ।
ଆଚ୍ଛା ଆଉ ପୋଡ଼ ପିଠା ବନେଇଥିଲ?
ଆ ପୋଡ଼ ପିଠା ସେମିତି ମୁଁ ବନେଇ ଶିଖିନି ମୁଁ ଏଇ ନର୍ମାଲ ପିଠା ବନାଏ। ରଜରେ ତ ପୋଡ଼ପିଠା ଟା ଫେମସ। କିଏ ଆରିସା ପିଠା, ସୁଜି ପିଠା, ମଣ୍ଡା ପିଠା। ଆଉ ହୋଉଛି ଚକୁଳି ପିଠା ଆଉ ଯେଉଁ ପୋମ୍ ପହି ଦିଅନ୍ତି ଏଣ୍ଡୁରି ପିଠା ବନାନ୍ତି। ଏମିତି ମାନେ ଶିଖିଯିବା ତ ନର୍ମାଲ ପିଠା। ଆଉ ରଜରେ ତ ଆଜିକାଲି ପିଠା ଅପେକ୍ଷା ବେଶୀ ଏଇ ଛଣା ଜିନିଷ ମାନେ ବି ପୁରୀ, ପକୋଡ଼ି, ଆଳୁଚପ, ଗୁପଚୁପ। ଆ ଏଇରା ତ ବନେଇକି ଏଇ ସିଙ୍ଗଡ଼ା ବନେଇକି ଖାଉଛନ୍ତି ସେଇରା ଡେଲି ଖିଆ ହଉଛି ହେଲେ ବି ସେଇରା ନୂଆ ଟିକେ ଇଏ କରାହଉଛି। ଏଇଭଳିଆ କରା ହଉଛି। ଆଉ ସନ୍ଧ୍ୟା ଟାଇମ ଟା ତ ସେ ରଜରେ ଆମର ଗୁପଚୁପ୍ ଫ୍ରୀ ଆଇସ୍କ୍ରିମ୍ ସବୁ ଫ୍ରି ଦିଅନ୍ତି ଛୁଆ ମାନେ ସେପଟୁ ଖାଇ ଦିଅନ୍ତି।
ହୁଁ। ଆଉ ବାହାରକୁ କୁଆଡ଼େ ଯାଇନ ବୁଲିବା ପାଇଁ?
ହୁଁ ସେପଟେ କେମିତି କଣ କରନ୍ତି ଆମର?
ଏପଟେ ତ ମୁଁ ରଜରେ ପଳେଇ ଯାଇଥିଲି ବାହାରକୁ ଯାଇଥିଲି। ଭାଇଜାକ୍ ପଳେଇଥିଲି ଭାଇଜାକରେ ଦୁଇ ତିନ ଦିନ ବୁଲାବୁଲି କରିକି ଆସିଥିଲି ତାପରେ ଲାଷ୍ଟ ରଜ ଦିନ ଭୁବନେଶ୍ଵରରେ ବୁଲିଥିଲି ଭୁବନେଶ୍ୱର ଯେହେତୁ ରହୁଛି। ସେପଟେ ଭୁବନେଶ୍ଵର ଲିଙ୍ଗରାଜ ଧଉଳି ଏସ୍ ସବୁ ଜାଗା ଗୋଟେ ଦିନରେ ବୁଲି ବୁଲ୍ ବୁଲାବୁଲି କରିଥିଲି ରଜ ଏବର୍ଷ ତ ବୋହୁତ ଖରା ହେଲା ଆଉ ବର୍ଷା ତ ନାହିଁ ଖରା ଯୋଉ ଟାଇପର ହେଇଥିଲା କୁଆଡ଼େ ବି ବାହାରକୁ ଯାଇ ହୋଉଥିଲା ତଥାପି ସେଇଥିରେ ଯେହେତୁ ଗୋଟେ ବାହାର ଜାଗା ଯାଇଛୁ ସେକେଣ୍ଡ ଟାଇମ୍ ଆସିହବ ନ ଆସିହବ ବୁଲାବୁଲି କରିକି ଆସିବା କଥା।
ଅଁ ହଁ ଭଲରେ ବୁଲାବୁଲି ହେଇଗଲା ତାହେଲେ?
ହଁ ଆଉ ନେକ୍ସଟ ତୁମର କୁଆଡ଼େ ପ୍ଲାନିଂ ଅଛି ଯିବା ପାଇଁ ନା ନାଇଁ?
ଏଇ ରଥଯାତ୍ରା ଆସୁଛି ଗାଁ କୁ ଯିବାର ଅଛି ରଜରେ ତ ଯାଇ ହୁଏନି। ସେଠି ଯାଇକିରି ରଥ ଟାଣିବାର ଅଛି ଠାକୁରଙ୍କର ହେଇଗଲାଣି ପ୍ରାୟ ଆମର ବାପଘର ଭୁବନ ଶାଶୁଘର କେଁ ଅ କେଉଁଝର।
ଆଚ୍ଛା ଆଚ୍ଛା ଆଚ୍ଛା ତମର ନା ଆଗରୁ ମାନେ ମ୍ୟାରେଜ ପରେ ଲାଇଫ ପୂର୍ବ ଲାଇଫ୍ କଣ କେମିତି ଥିଲା? କୁ
ମ୍ୟାରେଜ୍ ପୂର୍ବର କଥା କହୁଚ ସେଟା ତ ସେଇ ବେଟର ଭଳିଆ ଥିଲା। ହେଲେ ବି ଏବେ ମ୍ୟାରେଜ ପରେ ବି ସେଇଭଳିଆ ଦୁଖେ ସୁଖେ ଚାଲିଛି ଆଉ ଛୁଆଙ୍କୁ ନେଇକି ଆଉ କଣ କରିବା ସବୁବେଳେ ତ ଭାବିଲେ ଦୁଃଖ ହିଁ ଦୁଃଖ। ଆଉ ସେମ୍ ଚାଲିଛି ଆଉ ଭଗବାନଙ୍କ ଦୟାରୁ ବଞ୍ଚିବା ଜାଣି ତମେ ବ୍ୟାଚେଲର ଲାଇଫ ରୁ ବାପା ବୋଉ
ହ
ଯାହା କହିବେ ସେଇଆ। ଶାଶୁ ଘରେ ସ୍ଵାମୀ ମାନେ କି ଶାଶୁ ଶଶୁର ଯାହା କହିବେ ସେଇଆ। ଆଉ ଝିଅ ମାନେ ହିଁ ସେଇଆ। ନିଜସ୍ଵ ବୋଲି ଗୋଟେ କିଛି ଟା ନଥାଏ ଆଉ।
ସମସ୍ତଙ୍କ କଥାକୁ ନେଇକି ତୁମେ କାମ କରିବାକୁ ପଡ଼ିବ ଆଉ।
କାମ କରିବାକୁ ପଡିବ ଇଚ୍ଛା ଥିଲେ ବି ନା ଏଇନା ଏଇ ଯୋଉ କଥା ହେବାକୁ ଆସିବ। ପରମିସନ ଦରକାର ନା ପରମିସନ ନଦେଲେ ଆସିକି କଥା ହେଇ ହେବୁ। ସବୁ କାମରେ ଟିକେ ସାହାଯ୍ୟ ସପୋର୍ଟ ହବା ତଥାପି କରନ୍ତି। ଯାହା କହିଲେ କି ଆ ସେ ହଁ ଏଇଟା ସେଇଟା କରିବା ଆମେ ସେମିତି। ଯାହା କରିବୁ ଯଦି ତତେ ଠିକ୍ ଲାଗୁଛି ତୁ କରେ। ତତେ ଭଲ ଲାଗିଲା ତତୁ କରନା। କାହିଁକନା ମତେ ଏେ ବି ଏତ ଟାଇ ମାନେ ବାହାର ହୁଁ ବାହାର ପିଲା ସହିତ ଇଏ ଲାଗେନି। ଆପଣ କଣ ଜବ୍ କରୁଛନ୍ତି?
ହଁ ଜବ୍ କରୁଛି।
ଅ ହୋ।
ପିଲାବେଳେ କେମିତି କଣ ଲାଗିଥିଲା ଲାଇଫ ଥିଲା?
ପିଲା ବେଳେ ବହୁତ ବଢିଆ ଥିଲା। ପିଲାବେେଳେ ବହୁତ ବଢିଆ ମାନେ କଣ କି ଆମେ ଚାରି ଛଅ ଭଉଣୀ ଆମର ଛଅ ଜଣ ପୁଅ ଜଣେ
ହଁ ହୁଁ।
ଆଉ ତାପରେ ଏମିତି ସାଙ୍ଗସାଥି ମେଳରେ ହସ ଖୁସି ରେ ଟାଇମ ପାସ୍ ହେଇଯାଏ ଜଣା ପଡେନି। ଆଉ ବୋଉକେ କେଚେ କେଚେ ହେଲେ ତା ସହିତ କିଏ କଥା ଶୁଣୁଛି। ଆଉ ଶାଶୁଘରେ କିନ୍ତୁ ଶୁଣିବାକୁ ପଡିବ। କରିବାକୁ ବାଧ୍ୟ ଖରା ବର୍ଷା ଶୀତ ଏଇ ଆଜି ମାନେ ପିଲାଦିନର କଥା ଏ ବର୍ଷା ସିଜିନି ନେଇ କହୁଛି ନଈ ବଢ଼ି ଆସେନି। ନଈ ବଢ଼ି ଆସିଲେ ଆମେ ଡେଲି ମୁଣ୍ଡରେ ଗୋଟେ ମାନେ ଛତା ନେଲେ କାଳେ ଭାଙ୍ଗିଯିବ ପବନରେ ବୋଲି ମୁଣ୍ଡରେ ଗୋଟେ ଜରି ପଲିଥିନ ଦେଇ ଦେଇ ଗାଁ ନା ପଲି ଦେଇ ଦେଖି ଯାଉ ନଈ ବଡି ଦେଖିବାକୁ ଆସିଲା ବେଳକୁ ପୁରା ଗୋଟା ଭିଜି ଭିଜି ଆସିଥିବ। ଅ ବୋଉ ପୁରା ରାଗିକି ଅନେଇଥିବ। କହିବ ତମକୁ ଜ୍ୱର ହଉ ତମକୁ ଦେଖିନେବି ସବୁ। ସବୁ ଗୁଡାକ ଯାଇକି ଏକାଥରେ ପଲଟା ଯାକ ଯାଇକିନା ସିଆଡେ ବୁଲାବୁଲି କରୁଛ। ତମକୁ ଏତେ ଖରାପ ଲାଗୁନି। ଏତେ ପାଣିରେ ଦୌଡିଡ଼ି ଯାଉଛ ନଈବଢିରେ ସେ ଯଦି ଭସେଇ ନଅନ୍ତେ। ଭସେଇ ନେଲେ ବଢିଆ ଆଉ। ଆମେ କହିବୁ କୁମ୍ଭୀର ସହିତ ସାଙ୍ଗ ହବୁ।
ଆଚ୍ଛା।
ଏମିତି ମଜା କରୁ ଆଉ।
ହଁ
ଭଲ ଲାଗେ କିନ୍ତୁ।
ହଁ ପିଲା ବେଳ କଥା ତ ଆଉ ମିଳିବନି ଖୋଜିଲେ ଆଉ।
ହଁ ସେ ସେମିତି ଚାଲିଯାଇଛି। ଏଇକିନା ବର୍ତ୍ତମାନ ସିଚୁଏସନରେ ସକାଳୁ ଉଠିବ ନିଜ କର୍ମରେ ହିଁ ଭଗବାନ ଯେମିତି କହିଲେ ନା ସକାଳୁ ଉଠିବ ବାସି କାମ ଧନ୍ଦା ସାରି ଗାଧୁଆ ପାଧୁଆ ସାରି ଫେରେ
ଯାଉ ଟିକେ କୁର କୁରି ବଢିଥିବ।
ତା ପାଇଁ ସେଲାଡ ବ୍ରେକଫାଷ୍ଟ ହଉ ନ ହଉ। କିନ୍ତୁ ଲଞ୍ଚ ଟା ସୁନିଶ୍ଚିତ। ଛୁଆ ମାନେ ଖାଇ ପିଇ ସେ ତାଙ୍କ ବା ଟରେ ଯିବେ ନା। ଆଉ ତାପରେ ଗୋଟେ ପୁଣି ସନ୍ଧ୍ୟା ଟାଇମ ଯାହା ଟିକେ କରିକିନା ପୁଣି ରାତି ପାଇଁ କାମ ସରିକି ଖାଇଲେ ପିଇଲେ ଘରେ। ଖାଇଲେ ପିଇଲେ ଘରେ। ଆଉ କେତେବେଳେ କେମିତି ଟାଇମି ମିଳିଲେ ଛୁଟି ମିଳିଲେ ଏ ସେଇ ଗାଁ କୁ ଯାଉ। ଆଉ ଉଁ ଆମରଯୋଉ ଷ୍ଟାଫ ମାନେ ଯଦି ଯାଆନ୍ତି ବୁଲାବୁଲି କରିବା ପାଇଁ। ଆମେ ଷ୍ଟାଫଙ୍କ ସହିତ ଯାଇଥିଲୁ ଥରେ ବୁଲି।
ଯେବେ ତାଙ୍କ
ଯାଉ ଏପଟ ସେପଟ କାମରେ ତଥାପି ହୁଏନି ଟାଇମ। ଠାକୁରଙ୍କ ଦୟାରୁ ଦେଖିଆ ଆଶା ଅଛି ଏଇ ଗୁଣ୍ଡିଚା ନଚେତ ବାହୁଡାରେ ଯିବୁ ଟିକେ ରଥ ଟାଣିକି ଆସିବୁ ବୋଲି।
ହଁ ନାଇଁ ପୁରୀ ଯାଅ ପୁରୀ ଦ ର ଥ ଡା ଟାଇମ ଯାଅ ଭଲ ଲାଗିବ। ବୁଲିଆ ପାଇଁ।
ଆ ଫ୍ରୀ ଅଛନ୍ ନା? ହାଲୋ।
ହଁ ପୁରୀ ତ ମୁଁ ପ୍ରତ୍ୟେକ ମାସକୁ ଥରେ ଲେଖା ଯାଉ ମାସେ ଦୁଇ ମାସେ ଥରେ ଲେଖେ ଯାଉଛି।
ଆପଣଙ୍କ
ଘରେ ମୁଁ ଏଠି ଘରେ ତ ବାପା, ମା, ଭାଉଜ, ଭାଇ ଏମିତି ରହୁଛନ୍ତି ମୁଁ ଭୁବନେଶ୍ୱ ରେ ରହୁଚି ଜବ୍ କରୁଚି। ଆଉ ଭୁବନେଶ୍ୱରରେ ତ ବ୍ୟାଚେଲର ଆମେ ଜବ୍ କରୁଚୁ ଚାଲିଚି ଆଉ। ଆଉ ପୁରୀ ତ ଆମେ ଏଇ ଯାଇଥିଲୁ ଏବେ ତ ମୁଁ ପୁଣି ରଥଯାତ୍ରା ଟାଇମରେ ଯିବି ପୁରୀ।
ହାଁ।
ଆଉ ଆଗରୁ କେବେ ପୁରୀ ଯାଇଥିଲେ ଆପଣ?
ଆମ ଆଡ଼େ ସାରିଲାଣି। ତା ଆତ୍ମା ଯାଇଥିଲେ ତାଙ୍କ ସହିତ ପଳେଇଥିଲେ। ଓହୋ ସେଥିପାଇଁ କି ବୁଲାବୁଲି କରିକି ଆଉ। ହେଇଗଲାଣି ତଥାପି ଡିସେମ୍ବର ମାସରେ ଆମେ ଯାଇଥିଲୁ। ପୁରୀ ସନ୍ଧ୍ୟାବେଳେ ଯାଇ ଠାକୁରଙ୍କ ଦର୍ଶ ନ କରି ବୁଲି ବୁଲାବୁଲି କରିକି ଆସିଚୁ ଆଉ।
ଆଗ ଅପେକ୍ଷା ଏବେ ପୁରା ସବୁ ଚେଞ୍ଜେସ୍ ହେଇଗଲାଣି। ଏବେ ପୁରୀରେ ବି ଦର୍ଶନ କରିଆ ପାଇଁ ବହୁତ ଟାଇମ ଲାଗୁଛି। ହଁ ମୁଁ କହିଲି ଆଗ ଅପେକ୍ଷା ଏବେ ଦର୍ଶନ କରିଆ ପାଇଁ ବହୁତ ଟାଇମ୍ ଲାଗୁଚି ମନ୍ଦିର ରେ। ଦର୍ଶନ କରିବା ପାଇଁ ଚାରି ଘଣ୍ଟା ପାଖା ପାଖି ଲାଗିଯିବ।
କରାହୋଉଚି ନା। ସିରିଏଲ କରାଯାଉଚି ତାପରେ ହେଟୁ ସିରିଏଲ ପରେ ଯାଇ ଠାକୁରଙ୍କର ଠେଲା ପିଲା ଜାମାରେ ବହୁତ କଷ୍ଟରେ ଠାକୁରଙ୍କୁ ଯାଇକି ଦର୍ଶନ ମିଳିଲା। ସନ୍ଧ୍ୟା ହେଇଗଲାଣି ସାଢେ ପାଞ୍ଚଟା ଛଅଟା। ଆମେ ସେଠୁ ରାତିସ୍ ନସ୍ ସାଢେ ଦଶଟା ପାଖା ପାଖି ହେଲା ବାହାରିଲୁ। ଏଠି ରାତି ଆସି ସାଢେ ଗୋଟେ ଦିଟା ଗୋଟେ ସଡ ଚାଳିଶି ପାଖାପାଖି ଆସିକି ପହଞ୍ଚିଲୁ।
ଆଚ୍ଛା।
ଆ ହଉ। ଥାଉ ଠାକୁରଙ୍କ ଦୟାରୁ ଦର୍ଶନ ମିଳିଗଲା। ଠାକୁରଙ୍କର ଟିକେ ଦେଖିକି ଆସିଲୁ ଏତେ ବାଟରୁ ଆଶା କରିକି ଯାଇଥିଲୁ ନା।
ହୁଁ।
ସେଥିପାଇଁ ଆଉ।
ଆଚ୍ଛା।
ଦେଖିବା ଜଗା ଙ୍କର କଣ ଆଶୀର୍ବାଦ ଅଛି ଏବେ ଦେଖିବା? ଯାଇକି ଟିକେ ଆସିବା ଦେ ଯାଉ ତାହେଲେ ପୁଣି କେବେ ପୁରୀ ପୁଅ ଝିଅକୁ ନେଇକି ସେ ବାଇଶି ପାହାଚ ପାଖକୁ ଯିବି ବୋଲି ଆଶା ଅଛି।
ହଁ ନା ଯାଇ ଦର୍ଶନ କରିଦେଇ ଆସ।
ଯଦି ହେଲା ତାହେଲେ ଯିବା ଆଉ।
ହଉ ଏବେ ତ ସମୟ ହେଇଯାଇଚି--ହଁ ହଁ ହଁ ସିଓର୍।
ଆଜ୍ଞା।
ଏବେ ସମୟ ହେଇଗଲା ମ୍ୟାମ୍, ପୁଣି ନେକ୍ସଟ୍ କଲରେ କଥା ହବା ଆଉ।
ଆଜ୍ଞା।
ହଉ ଧନ୍ୟବାଦ।